ଲ
ହଁ କଣ କରୁ
କହ ଏଇଠି ବଇଛି ଆଉ। କଣ କରିବି? ଖାଇସାରିଲୁଣି ତୁ?
ନାଇ ଖାଇନି ଏତେ ଜଲଦି କଣ ଖାଇ- ତୁ ଖାଇସାରିଲୁଣି?
ନା ଖାଇନି ମୋ ଅପା ଆଉ ମୋ ପିଇଶା ଆଇସଛନ୍ତି ତ ସେ ଚିକେନ ନେଇକି ଆଇସନ୍ତି ମାମା ଚିକେନ୍ କରୁଛି ହେଇସାରିଲା ପରେ ଖାଇବୁ ଆଉ।
ଉୁଁ ହୁଁ।
ଆଉ, ତମ ଘରେ କଣ ଖାଇବା ହେଇଥିଲା ଆଜି?
ଆମର ଆଜି ଦିନରେ ହେଇଥିଲା ଭାତ ଅଁ ଡାଲି ଆଉ ଆଳୁ ଚଟଣୀ, ବିଲାତି ଚଟଣି, ଛୁଇଁ ଯୋଉ ହଁ ଛୁଇଁ ଆଳୁ ଭଜା
ଆଉ ଏବେ କଣ ଖାଇବୁ?
ଏବେ ଭାତ ବୁଣ୍ଟ ଆଳୁ କଣ ତରକାରୀ ହେଇଛି ଏନ୍ତି।
ଓହୋ। ଆଉ କଣ କଲେଜ ଫଲେଜ ଭଲ ଯାଉଛୁ?
ଅ ହଁ କଲେଜ ଆଜି ଯାଇଥିଲି ବା। ବର୍ଷା ତ ହଉଛି କଲେଜ ଯାଇଥିଲି।
ଆଉ ଦେହ ଭଲ ଅଛି?
ହଁ, ମୋ ଦେହ ଭଲ ଅଛି। ତୋର ଦେହ ଭଲ ଅଛି?
ହଁ ମୋ ଦେହ ବି ଭଲ ଅଛି। ଆଉ କହ କଣ?
ଆଉ ତୁ କଲେଜ ଯାଇନୁ?
ନା ମୁଁ ଏ ବର୍ଷ ବର୍ଷ ବୟସ, ମୁଁ କଲେଜ ଟା ମୁଁ ଟିକେ ଯାଉଛି ଏଥରେ ତ ଯୋଉ କମ ସାଇକେଲ ରେ ସେଥିପାଇଁ କି ବର୍ଷା ବର୍ଷା ହଉଛି ବୋଲି କଲେଜ ଯାଉନି ଆଉ। କୋଉଠୁ ଓଦା ଫଦା ହେଇଯିବି ବର୍ଷାରେ, ଆଉ ଯାଉନି ବର୍ଷା ସଇଲେ ଖରା ଫରା ହେଲେ ଯିବି ଆଉ।
ତୁ କୋଉ କଲେଜରେ ପଢୁଛୁ କି?
ମୁଁ ବା ମୁଁ ସେଇ ବାର କୁଞ୍ଜ ବିହାରରେ ପଡିୁଛି।
ଓ ହୋ ପ୍ଲସ ଥ୍ରୀ ବି ସେଠି କିଲ ନା।
ହଁ।
ଆଉ ତୁ ବା କଣ କହୁଥିଲୁ ଫୋନ ଆଣିଥାନ୍ତୁ ଫୋନ ଆନିଲୁ ପ୍ଲସ ଥ୍ରି ଏକ୍ସାମ ପରେ?
ହଁ ଆଇଲି।
କୋଉ ମଡେଲାଇନ?
ଆଣିଲି ଓପୋ ଏ ଥ୍ରୀ ପ୍ରୋ ଫାଇଭ୍ ଜି।
ଓହୋ ହଁ ଭଲ ପଇଲେ ସେଇଟା ତାର ପ୍ରାଇସ୍ କେତେ କଣ ଆଇଛି?
ଟ୍ରି ଭଲ ଅଛି। ଏ ଆ କେତେ ନେଇଛି ଅଠର ହଜାର ନେଲା।
ହୁଁ ହୁଁ।
ଆଉ।
ଆଉ ରାତିରେ ତୁ କଣ ଖାଇବୁ?
ରାତିରେ ସେ ଚିକେନ ଭାତ ଖାଇବି।
ଆଉ ତମର ଏତେ ଭା ତ ଖାଉଚ ନା।
ଆଉ ରାତିରେ ଭାତ ନ ଖାଇଲେ ଆମକୁ ନିଦ ହବନି।
ଆଉ ତ ଦିଦି କଣ କରୁଥିଲା?
ମୋ ଦିଦି ସେଇ ଚିକେନ ତରକାରୀ କରିଛି ପା ମୁଁ ମୁଁ ତୋତେ ଫୋନ ମାଇଲି କଥା ହବାକୁ ଆଉ
ଆଉ ରାନ୍ ଦିଦି ଘରକୁ ଯାଇନ?
ନା ଯାଇନି କାଲି ଯିବାର ଅଛି ତ ଗୋଟେ ଜେଗାକୁ ବାହାଘରିଆ। ଅଛି ଜଣଙ୍କର ସେଥିପାଇଁ ଯାଉଛି ମେହେନ୍ଦୀ ଫେହନ୍ଦି ବସିିକି କରିବୁ ଆଉ ଗୋଟେ ଭାଇତାର ତ।
ହୁଁ ହୁଁ।
ଯାଉଚୁ ମେହେନ୍ଦି ଫେହେନ୍ଦି କରିବୁ ସ ଦିଦି କରିବ ମୁଁ କରିବି ମୋ ଅପା ଆଇସନ୍ତି ସିଏ ଟିକେ କରିବେ
ରାତିରେ ତାହେଲେ ଆଜି ମେହେନ୍ଦି କରିବ ନା ବସିକି।
କଣ କହିଲୁ?
ରାତିରେ ତାହେଲେ ଆଜି ମେହେନ୍ଦି କରିବ
ହଁ ରାତିରେ ଆଜି ମେହେନ୍ଦି କରିବୁ। ଖାଇ ପିଇକି କାମ ସାଇଲେ ବସିକି ମେହେନ୍ଦୀ କରୁଛି।
ହୁଁ ହୁଁ।
କଣ ଖବର ଭଲ?
ହଁ ଭଲ ଖବର ଆଉ ତମ ଘରେ ସବୁ କଣ କରୁଛନ୍ତି?
ହଁ ମୋ ମାମା ସେ ରୋଷେଇ ଫୋଷେଇ କରୁଥିଲା ବାପା ଖାଉଥିଲେ।
ହଁ ଆଉ ତମର ରାମମେଳା ହଉନି
ହଁ ହଁ ରାମମେଳା ହେଇଥିଲା ଆମ ମନ୍ଦିର ପଚିଶଟା ହେଇଥିଲା ସେଇଟା ସେଇଗୁଟା ରାମିମେଳା ହେଇଥିଲା।
ଆଉ ତମର କଣ ଏଥର ବହି ପୂଜା ହଉଥିଲା ନୂଆ ବହି ଷ୍ଟାର୍ଟ ହବ ବୋଲି?
ହଁ ହଁ ନୂଆ ବହି ଷ୍ଟାର୍ଟ ହବ ବୋଲି ପୂଜା ହଉଥିଲେ।
ହଁ ମୁଁ ଏଇ ଦେଖିଥିଲି ମୋ ସାଙ୍ଗସାଥି ସବୁ ଷ୍ଟୋରି ପକେଇଲେ ତ। ମୁଁ ଦେଖିଥିଲି ଆଉ ଆହୁରି ପେପରରେ ବାହାରିଥିଲା ଦେଖିଥିଲି।
ହଁ ହଁ କହୁଥିଲେ ତ ପେପରେ ବାହାର
ହ
ଆଉ ଆଉ ରାଜେଇ ବାଜେଇ ତାଙ୍କ ସହ କଥା ହେଇନୁଁ ହୁଁ
ନା ତାଙ୍କ ସହ କଣ ଏତେ କମ କଥା ହଉଚି ମ ଆଉ ଏ ହଉନି ତାଙ୍କ
ଆ ସିଏ ତମ ଘରକୁ ପା ଆସନ୍ତି କଣ ଆଉ ଆସୁନାହାନ୍ତି?
ନା ସିଏ ଆଉ ଆସୁନି।
ଉଁ ହୁଁ। କାଲି ତାହେଲେ ଗୋଟେ ରିସେପସନ୍ ଯାଉଚ ନା?
ହଁ।
ନାଇଁ ମାମା ଯିବ ମୋ ଅପା ଆଇସନ୍ତି ସିଏ ଯିବେ ଅପା ଝୁଅ ଆଇଚି ସିଏ ଯିବ। ମୋ ଦିଦି ମୁଁ ରାନ୍ ଦିଦି ଆଉ ରାନଦି ଗଗା ଭାଇ ତା ସ୍ଵାମୀ ସମସ୍ତେ ଯିବୁ ମ।
ହୁଁ ହୁଁ ହଉ ଆଉ ଯା ବୁଲାବୁଲି କରିକି ଆସ
କଣ କହିଲୁ
ବୁଲାବୁଲି କରିକି ଆସ ଆଉ।
ହଁ।
ଆଉ ତମ ଗାଁ ରେ ପାଇଁ ଯାତ୍ରା ଫାତ୍ରା ହେଇନି କିଛି?
ନା ହେଇନି।